ଲୋ
ହଁ, ମୋ କଥା କଣ ଆପଣଙ୍କୁ ଭଲ ଭାବେରେ ଶୁବା ଯାଉଛି।
ହଁ, ଶୁଣା ଯାଉଛି।
ଓକେ ଆପଣଙ୍କ କଥା ବି ପୁରା ଭଲସେ ଶୁବା ଯାଉଚି। ଆଉ ବର୍ତ୍ତମାନେ ଆପଣ କଣ କରୁଛନ୍ତି? ଓହୋ ଫୋନ୍ କ ଖେଞ୍ଚୁଅଛନ୍ତି, ଫୋନ୍ ରେ ବି କିଛି ଖେଞ୍ଚା, ଖେଞ୍ଚି କରିବାକୁ ଥାଏ।।
ବସିକି ରିଲସିଦେଖୁଚି। ପାରାହର୍ ଯୋଉ ସାଉଣ୍ଡ୍ କମେଇକି ରିଲସିଦେଖୁଚି, ଦିନ ଯାକ ଦିନ ଯାକ ଇଏ କରିଉ, ଦିନ ଯାକ ମାନେ ଟ୍ୟାକ୍ସ୍ କରୁଚି, ସମୟ କେତେବେଳେ। ଦେଖିଆ।
ସେଇଥିପାଇଁଏବେଦେଖି ଦେଉଚନ୍ତି ଆଉ। ଆପଣ ଯୋଉ କହୁଥିଲେଆପଣଙ୍କର ଆକାଉଣ୍ଟ୍ରେ ବା ଆପଣଙ୍କର ରେ। ନଅ ହଜାର ଅଛନ୍ତି ତେଣୁ, ଏହାର ମତେ ଲାଗୁଚି ମାନେ ମତ୍ ଏତେ ଲାଗୁଚି, ଏହାର ଦିଟା କାରଣ ହେଇଥାଇପାରେ ମାନେ ଆପଣଙ୍କର ଏତେ ଅନୁସନ୍ଧାନକାରୀଙ୍କ ହବାର, ଆ ପ୍ର ସମସ୍ତ ଆପଣଙ୍କର ସବୁ ଫଟ୍ ଫଟଗୁରା ଅଧିକ, ଅଧିକ ସୁନ୍ଦର ହୋଇଥାଇପାରେ, ମାନେ ଫଟୋ ଉଠେଇଥିବା ଷ୍ଟାଇଲ୍, ଆଙ୍ଗେଲ୍ ସେଇଟା ସୁନ୍ଦର ହୋଇଥାଇପାରେ, ଯୋଉଟା ଲୋକଙ୍କୁ ଆକୃଷ୍ଟ କରୁଚି। ନଚେତ୍ ଦୁତୀୟ ତ ହେଇଥାଇପାରେ ଆପଣ ବୋହୁତ ସୁନ୍ଦର୍ ଏଇ ଦିଟା ଭିତୁରୁ ଗୋଟେ ହେଇପା
ସେଠିନ ମୁଁ ଜାଣିନି।
ଆ ମାନେ ମୁଁ, ଆପଣ ଜାଣିବେନି କିନ୍ତୁ ମତ୍ ଏତେ ଲାଗୁଛି ସେଇା କାରଣ ଏଇ ଦିଟାରୁ କିଛି ଅଲଗା ହେଇପାରିବ ନାହିଁ। ହଁ, ଆଉ ଗୋଟେ ବି ହେଇପାରିବ ପଇସା ଦେଇକି ଯଦି ଆପଣ ନିଜ ଫଲୋର୍ସକୁ ବଢେଇ ପାରିବା ଏହାର ବି ଅପସନ୍ ଅଛି ନା।
ଟୋଟାଲି ପୋ ପଇସା ଦେଇକ୍ କିଏ ବଡେଇବ ଦେଇ ଯାଉଚି, ମୋ ପାଖରେ ତ ନାଇଁ ମୋ
ଓ ହୋଉ ଠିକ ଅଛି, ଆମେ ଆପଣଙ୍କ ଆ
ସେମ୍ତି ମତେ ମତେ ସେମ୍ତି କିଛି ଭଲ୍ ଲାଗେନି। ପଇସା ଦେଇକି ଏକୋଇସି ପଇସା ତା ଖର୍ଚ୍ଚ କରିବା ଟା ଭଲ ନୁହେଁ।
କୋଉ ବି ଜିନିଷ୍ ରେ?
ମାନେ ଅ, ଅ, ଅଲ୍, ଅନାବନା ଜିନିଷ୍ ରେ ଏଇଟାଉ ଏଟାଗୋଟେ କୋଉମ୍ କଁ, କହିବା ଆପ୍ ପିଛାରେ ପଇସା ଖର୍ଚ୍ଚ କରିବୁ। ଯାହାକି ଯେମିତି କି ପିଲା ଯେମତି କିି ପିଲାମାନେ ଫ୍ରି ଫାୟାର ଖେଳି ପଇସା ୱେଷ୍ଟ କରୁଛନ୍ତି।
ଓହୋ, ଆପଣ ତାହେଲେ ଫ୍ରି ଫାୟାର୍ ବିଷୟରେ କିଛି ଜାଣିଚନ୍ତି।
ହୁଁ
କଣ ଜାଣିଛନ୍ତ୍ ତା ବିଷୟରେ?
ସେଇଟା ଅଂମ୍
ହାଁ, କୁହନ୍ତୁ।
ହଁ, କଷ୍ଟମ୍, କଷ୍ଟମ୍ କର୍। ହଁ ହଁ।
ଆ ସେଇଥିପାଇଁ ଆମ କହିଲି କଣ କଷ୍ଟମ ଫଷ୍ଟମ କହିଲେଣି ତାହେଲେ ପୁରଣା ଖେଳାଡି ବୋଧେ ଆଉ। ଓହୋ ଆପଣ ତାହେଲେ ଖେଳନ୍ତି ଏବେ ବି ଖେଳୁଛନ୍ତି ନା ଛାଡି ସାରିଲେଣି?
ଦୁରି
କାଇଁ ଏଥିରେ ବୋଧେ ବହୁତ ଗୋଟେ ଗଭୀର
ହଁ ହ ହ ସେ ଗଭୀର କାହାଣୀ ଅଛି।
ମାନେ ଖେଳରେ କଣ ଆପଣଙ୍କର ଗଭୀର କାହାଣୀ ହେଇପାରିଲ କେବେଠୁ ଛାଡିଲେଣି?
ଟେନ୍ଥ ପରୀକ୍ଷା ଦବାକୁ ଯିବାରଥିଲେ ଥିବ ଯେତେବେଳେ ସେତିକିବେଳେ କାଟିଦେଥିଲି। ବ
ହୁଁ।
ମ ଆଇଡ଼ିକୁୁ ପୁଣି ବିକ୍ରି ବି କଲି ବିକ୍ରି କରିକି ତାପରେ କାଟିଛି।
ଓହୋ ଆପଣଙ୍କ ଆଇଡି ର ପ୍ରାଇମ କେତେ ଲ ବୁଲଥିଲା ମୁଁ ଜାଣିପାରିବି କି।
ହଁ ସେଇଟା ସେଇଟା କହିବିନି।
ଆରେ କହିଲେ କି ମୁଁ କଣ ଆପଣଙ୍କ ଆଇଡୁ ନେଇଯାଉଛି ସେଇ ଡାଇମଣ୍ଡ ଗୁଡା। ଆ କହୁନାନ୍ତି। କେତେ ସାତେ କି ସାତେ କି।
ନା ମୋର ଅଧିକ ଥିଲା ମୁଁ ସେଟା ମୁ ପଇସା ଖର୍ଚ୍ଚ କରିଥିଲି।
ଅଧିକ ଥିଲା ତାମାନୋନେ ଆଠେ।
ପଇସା ଖର୍ଚ୍ଚ କରିଥିଲି।
ହଁ ମୁଁ ଜାଇଲିି ଆଉ ବିନା ପଇସା ଖର୍ଚ୍ଚ କରିକି ଆପଣ ପ୍ରାଇମ କରିଦେବେ। ମାନେ ସେଆ ଖର୍ଚ୍ଚ କରିଥିଲେ ଯେ ପ୍ରାଇମ କେତେ ଆଠ ଥିଲା ବୋଧେ।
ହ ଆଠେ ନା ନ ଥିଲା।
ନାଇଁ ନ ତ ଏପର୍ଯ୍ୟନ୍ତ ଆବିଷ୍କାର ହେଇନି ଆଠ ଯାଏଁ ଆବିଷ୍କାର ହେଇଛି।
ହଁ ମୋର ଆଠ ନା ମୁଁ ଜାଣିନି କେ ଥିଲା ମୁଁ ଏତେବେଳେ ମୁଁ ଯେତେବେଳେ ବିକ୍ରି କଲି ମୋର ଗୋଟେ ଷ୍ଟୋରିଉଛି ଶୁଣ। ମୁଁ ଯେତେବେଳେ ବିକ୍ରି କଲି ମୁଁ ତା ପୂର୍ବରୁ ଦି ତିନି ଥର କାଟି ଦେଇଥିଲି। ଦି ତିନିଥର ଯେତେବେଳେ କଟା ହେଲା ସେତେବେଳେ କଟା ହେଲାଡୁ ବାବା କାଟିଦେଲେ ମାନେ ଦେଖିଲେ ଭାଇ ଯେତେବେଳେ ଦେଖିଲା ସେତେବେଳେ କାଟିଦେଲା ଦି ତିନି ଥର ତିନି ଥର ଚାରିଥର ପରେ କଣ ହେଲା କ ଯୋଉ ଲଗାଉଡ଼ ହେଲାନି ଯେତେବେଳେ ହେଲାନି ଆଉ ସେ ସେଇଠୁ ଅସୁବିଧା ଦେଖେଇଲା ଟ୍ରବଲ ଦେଖେଇାଠୁ ମୁଁ ସେଥିଇଁ କଣ କିଲି ନା ମୁ କଲି ଏ ଆକାଉଣ୍ଟା ଯେମିତି ଯାହା ହଉ ବି ଆଣିବି ବିକ୍ରି କରିବି ସେଇଟା ସେଇଠୁ ମୁ ମୁଁ ତା ସେ ମୋ ଫୋନରେ ଫିଟିଲାନି ଫିଟିଲାନି ଯେହେତୁ ମୋ ସାଙ୍ଗ ଫୋନ ରେ ଫିଟେଇଲ ତାକୁ ମୋ ସାଙ୍ଗ ଫୋନ ରେ ଖୋଲିକି ମୋ ସାଙ୍ଗ ଫୋନରେ ଖୋଲିଲି ଖୋଲିଲା ପରେ ସିଏ ଖୋଲିଲା ସିଏ ତାର ବିକ୍ରି କଲା ପଇସା ଆଣିକି ମତେ ଦେଲା।
ଓହୋ କେତେ ଟଙ୍କାରେ ବିକ୍ରି କଲ।
ସେଇଟା ମୋର ତିନି ହଜାର ଟଙ୍କା ଯାଇଥିଲା ମୁଁ କହିଲି ଜଲଦି ବିକ୍ରି କର ସେ ଆଇଡକୁୁ। ମାନେ ଆମର ଜଲଦି ହି ବିକ୍ରି ମାନେ ମାନେ ଜଲଦି ନା ସେ ତିନି ହଜାର ଟଙ୍କା ନାଁ ମୁଁ ପଇସା ଖର୍ଚ୍ଚ କରିଥିଲି ବହୁତ ପଇସା କିନ୍ତୁ ପାଇଲିନି ସେଥିପାଇଁ ମୁଁ ପଇସା ଖର୍ଚ୍ଚ କରି ଆକୁ ଡରିଗଲି ତାପରେ। ସବୁ ଜିନିଷରେ ମୁ ହଉଛି ତିନି ହଜାର ଟଙ୍କାରେ ବିକ୍ରି କଲି ତର ତରେ ଭାଇ କହିଲା ତୁ ଯଦି ସେ ଫ୍ରି ଫାୟାର ନ ଛାଡିବୁ ସେ ଆକାଉଣ୍ଟକୁୁ ବାନ କରିଦେବି। କଦ ବି ସେ କଦ
କଣ ଛାଡିବୁ ବୋଲି ଟିକେ ଡେରି ରେ ବିକ୍ରି କରିଥିଲେ ହେଇ ନଥାନ୍ତା। ତାହେଲେ ଛାଡିଦବ ବୋଲି ମୁ ଏତେ ଜଲଦିରେ ଆଗ ବିକ୍ରି କରିବାଟା ନିତ୍ୟାନ୍ତ ଜରୁରୀ।
ହଁ ମୋର ଲଗ କଉଠି ହେଲାନି ମୁଁ ସାଙ୍ଗ ଫୋନରେ କଲି ତାପରେ ଜାଣିଥିବ ସାଙ୍ଗ ମାନେ ତ ଜାଣିଥିବ କେତେ ଜଲ୍ଦି ସେ ମାନେ ପଛକୁ ଉଁ ଜଗିକି ବସିଥିବେ ମାରିବେ ବୋଲି ପୁରା ଭଲସେ।
ହୁଁ ଆଁ ସେଇଟା ତ ଠିକ କଥା।
ସିଏ ନିଜେ ନିଜେ ତାର ବିକ୍ରି କରିଦେଇଥାନ୍ତା ନିଜେ ପଇସା ନିଜେ ରଖିଦେଇଥାନ୍ତା।
ଓହୋ ଏମିତି କର୍ ଥାଆନ୍ତା କି ତାହେଲେ ଠିକ ଅଛି ଘର ଢିଙ୍କି କୁମ୍ଭୀର ଆଉ।
କା ଆଜି କାଲି କୋଉ ସାଙ୍ଗ ଉପରେ ବିଶ୍ଵାସ କରିବନି। ଏମିତି କି କୋଉ ସାଙ୍ଗ ନାଇଁ ଅଛନ୍ତି ଗୋଟାଏ ଗୋ ଟାଏ ଅଛନ୍ତି ମୋର ବି ଅଛି ଗୋଟେ ମୋ ବେଷ୍ଟୁ ଅଛି ସି ମୋ ଭାଇ ଜୀବନ ଦେଇଦବ।
ସତରେ ନା କଣ?
ହ ହଁ ମୁଁ କିନ୍ତୁ ତାକୁ କୋଉଠି ପଚାରୁନି। ସିଏ ମତେ କ୍ଲାସ ହୋଉଥିବ ମତେ ଆସିବ ପଚାରିବ ପାଠ କହ। ମୁଁ ତାକୁ ପାଠ କହିବିନି ମୁଁ ଆ-ଆକୁ ତାକୁ କହିବି ପାଠ ତାକୁ କହିବିନି।
ଓ ଯିଏ ଆପଣଙ୍କର ଘନିଷ୍ଠ ବନ୍
ହ ହ ହ ସିଏ ମୋ ବେଷ୍ଟୁ ଏ ସିଏ ମତେ ପଚାରିବ ପାଠ କହ ହଁ ସିଏ ମୋତେ କହିବ ପାଠ କହ ମୁଁ ତାକୁ କହିବିନି। ସାଙ୍ଗ ଆଉ ଯିଏ ମତେ ପଚାରିବନି ତାକୁ ତାରି ସାମ୍ନାରେ କହିବି ତାକୁ ଜେଲସି ହବ।
ଓ। ଆପଣଙ୍କର ଟିକେ ଅଛି ଆଉ ନଟ ଖ
ସିଏ କାନ୍ଦିବ କାନ୍ଦିଲେ ପୁଅଟେ ବି କାନ୍ଦିବ ସିଏ।
ହଁ ବେଷ୍ଟୁ ମାନେ କଣ ବାଳକଟି? ନ ବାଳିକା? ନା ନା ଆପଣ ଯୋଉ କହିଲେ ଜୀବନ ଦେଇଦବ ମୁଁ ସେଇଆ କହିଲି ଝିଅ ପିଲା ତ ଜୀବନ ଦବନି ଜମା। ସେ ଯେତେ ଘନିଷ୍ଟ ବନ୍ଧୁ ହୋଉ।
ହ ହେ ସେ ମୋର ସ୍କୁଲ ବେଳୁ ସାଙ୍ଗ ସେ ଛୁଆ ଟା ଯୋଉ ବେଷ୍ଟୁ।
ଓହୋ ହୋ ହୋ ହୋ ଠିକ ଅଛି ଛୁଆ ଟାକ ଆ ପରେ ଶ୍ ଶୈଶବ ଡାକିବ ଶିଶୁ ଡାକିବ।
ଆରେ ମୁଁ ତ ଆସିବ ସ୍କୁଲ ବେଳୁ ସ୍ ସାଙ୍ଗ ହଁ ତ ସେଥିପାଇଁ କି ଆ ମୁଁ ତାକୁ ଛୁଆ ଡାକେ ଆଉ
ହାଲୋ।
ଆଉ ହଁ।
ହାଲୋ ହାଲୋ ମୋ କଥା କଣ ଆପଣଙ୍କୁ ଶୁଭା ଯାଉଛି?
ହଁ ହଁ ମୋ କଥା?
ହଁ ଆପଣଙ୍କ କଥା ବୋଧେ ମୋ ପାଖକୁ ଆସୁନାହିଁ। ମୁଁ ଆଶା କରୁଛି ମୋ କଥା ଆପଣଙ୍କ ପାଖକୁ ଯାଉଥିବ। ଠିକ ଅଛି ଆଉ ଆପଣ କୁଆଡ଼େ ବୁଲିବାକୁ ଯାଇଥିଲେ?
ଆ ମୁଁ ତ ଏବେ ଯାଇଥିଲି।
ହଁ ବର୍ତ୍ତମାନ ମୁଁ ତ ଆମ ହ ଏଇ ଚିଲିକାକୁ ଯାଇଥିଲି ବୁଲିବାକୁ ସେଠାକୁ ଆମେ ପ୍ରଥମେ ଘରୁ ବାହାରି ଚିଲିକାରେ ପହଞ୍ଚିଲୁ। ଚିଲିକାରେ ପହଞ୍ଚି ସାରିବା ପରେ ଅଁ ଡଙ୍ଗା କିଂ କଲୁ ଚିଲିକା କୁ ଯିବା ପାଇଁ। ତାପରେ କାଳି ଯାଇ ପାଖକୁ ଯିବା ପାଇଁ ତାପରେ ଆମେ ଟିକେଟ କରି ଏକ ଘଣ୍ଟାର ଯାତ୍ରା ପରେ। ବହୁତ ଆରାମ ସେ ପହଞ୍ଚି ଗଲୁ କାଳିଜାଇ ମନ୍ଦିରରେ। କାଳିଯାଇ ମନ୍ଦିରରେ ପହଞ୍ଚିବା ପରେ ଆମେ ମାତାଙ୍କୁ ଦର୍ଶନ କଲୁ। ଦର୍ଶନ କରି ସାରି ଘରକୁ ଆସିବା ବେଳେ ଆକାଶରେ ବହୁତ ଜୋରେ ଘଡଘଡି ବାଦଲ ସହିତ ଚିତ୍କାର ଛାଡିଲା ଯାହାକୁ ଆମେ ଦେଖି ଡରିଗଲୁ। ଏବଂ ସେଠାରେ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କଲୁ। ବର୍ଷା ବହୁତ ଜୋର ସେ ହେଲା। ପାଣି ବହୁତ ଜୋରସେ ହଲୁଥିଲା ଡଙ୍ଗା ଗୁଡାକ ଖାଲି ଉବୁଟୁବୁ ହଉଥିଲା। ତେଣୁ ଆମେ ସେଇ ଦେଖି ସେଠାରେ ସବୁ ଦୃଶ୍ୟକୁ ଦେଖୁଥିଲୁ। ଏହାପରେ କଣ ହେଲା ବର୍ଷା ଛାଡିଗଲା ଏକ ଘଣ୍ଟା ଅଧଘଣ୍ଟେ ପରେ। ଏହାପରେ ଆମେ ଡଙ୍ଗା ଦ୍ଵାରା ବସି ଘରକୁ ଆସିବା ପାଇଁ ପ୍ରସ୍ଥାନ କଲୁ। ଡଙ୍ଗାରେ ଆସିବା ବେଳେ ବହୁତ ସାରା ପକ୍ଷୀ ଗୁଡିକ ଆମ ଚାରି ପାାଖରେ ଉଡୁଥିଲେ। ଆମେ ତାଙ୍କୁ ବିସ୍କୁଟ କୁରକୁରି ଇତ୍ୟାଦି ଖାଇବାକୁ ହାତରେ ଦେଉଥିଲୁ। ସେମାନେ ମଧ୍ୟ ମନ ଖୁସିରେ ଖାଉଥିଲେ ଆମେ ତାହାକୁ ମୋବାଇଲରେ ରେକର୍ଡ କରୁଥିଲୁ। ଏହାପରେ ଆମେ ଅତି ସହଜରେ ସୁରୁଖୁରୁରେ ପହଞ୍ଚି ଗଲୁ ଆମର ଗନ୍ତବ୍ୟସ୍ଥଳୀ ଯେଉଠୁ ଆମେ ବାହାରିଥିଲୁ।
ହଁ
ଏହା ପରେ ଆମେ ସବୁ ଖାଦ୍ୟ ଖାଇବା ପାଇଁ ଏକ ହୋଟେଲ ବା ଢାବା ଖୋଜିଲୁ। ହ ଭଲସେ ଆମେ ଖୋଜାଖୋଜି କଲା ପରେ ରାସ୍ତାରେ ଏକ ଆମକୁ ଢବା ମିଳିଲା। ଯେଉଁଠି ଆମେ ଖାଦ୍ୟ ଖାଇଲୁ ଆରାମସେ। ସେଠାରେ ଖେଳ ମଧ୍ୟ ଦେଉଥିଲା। ଆମେ ବସି ଖେଳ ଦେଖିଲୁ ଏବଂ ଖାଦ୍ୟ ଖାଇଲୁ ଆମେ ସବୁ ଖାଦ୍ୟ ଖାଇ ସାରିଲା ପରେ ଘରକୁ ପଳେଇ ଆସିଲୁ। ଆପଣଙ୍କ ସାଙ୍ଗରେ କଥା ହେଇକି ଆମକୁ ବହୁତ ଖୁସି ଲାଗିଲା ତେଣୁ ଆମେ ରଖୁଛୁ ଠିକ ଅଛି।
ହଁ ହଁ।